ହ୍ୟାଲୋ।
ହଁ କହ।
ଶୁଭୁଚି।
ହୁଁ।
କହ କଣ କରୁଛୁ?
ଆଲେ ଏ ମୋ ପୁଅର ଡ୍ରେସ ରା ସବୁ ଖାଲି ଏପଟ ସେପଟ କରିକ ପକଉଛି। ମାନେ ଗୋଟେ ଦିଟା ଗଡରେଯ ଫୁଲ ତଥାପି ବି ତାର ଜାଗା ହଉନି। ତ ତା ପାଇଁ ଖାଲି ସେପାରେଟ ପାଇଁ ଆଉ ଗୋଟେ ଫ୍ଲିପକାର୍ଟ ରୁ ମଗେଇଥିଲି ଗୋଟେ ରାସ ନି ଛଅଟା ଛଅ ଟିକିଆ ବକ୍ସ ଭଳିଆ ଜଉରା ମ
ସେଇଟା ମୁଁ ପାଇଁ ମଗେଇଲେ ଭଲ ଆସୁଛି?
ହଁ ଭଲ ଆସିଛି ସେଇଟା ଏନା ଫିଟିଙ୍ଗ କରିକିରି ଲଗେଇଲୁ ଆଙ୍କର ମୋର ମିଶିକି। ତାପରେ ଏଇନା ତା ଡ୍ରେସ ସବୁ ବାଗେଇିକିରି ସାଇଜ କରିକି ରଖୁଥିଲି ଆଉ।
ଭଲ ଆସୁଛି ନା।
ହଁ। ଭଲ ଆସୁଛି କଭର ବି ଆସିଛି ମାନେ ଡ୍ରେ ଯାହେଲେ ବାହାରେ ରହିଲେ ମଳି ଫଳି ହବ ନା କଭର ଆସିଛି କଭର ରଖିଦବ ସେ ତାର ରହିଲା।
ଭଲ ଅଛି ତାଲ।
ଏ ଛୁଆଙ୍କର ମେନ ସେମାନଙ୍କର ଗଦେ ଡ୍ରେସ ନା।
ଥାକ ଫୁଲ ହେଇଯାଉଛି ପୁଣି ତାକୁ କୋଉଟା ପିନ୍ଧେଇବୁ ବି ଜାଣି ହଉନି ଚଏସ କିରିକି।
ହୁଁ ହୁଁ ହୁଁ।
ଏମିତି ଆଉ।
ତାପରେ ମୁଁ କହିଲି ଗୋଟେରେ ତାର ମେଡିସିନ ଫେଡିସିନ ପାଉଡର ଫାଉଡର ରଖିଦବା ଆଉ ଗୋଟେରେ ସବୁ ପ୍ୟାଣ୍ଟ ଗୋଟେରେ ସବୁ ସାର୍ଟ ଗୋଟେରେ ନୂଆ ଡ୍ରେସ ଗୋଟେରେ ପୁରୁଣା ଡ୍ରେସ। ଏମିତି କହିକି ବାଗେଇକି ରଖିଦେଲେ କଣ ଯେ ଇଏ କଣ ରଖିବ କି? ଏ ଖାଲି ଟାଣି ଟୁଣାକିରି ପକେଇବ।
ହଁ ମୁଁ ପୁଅ କେମତି ଚିଲଉଛି।
ହୁଁ ହୁଁ ହୁଁ ତୋ ପୁଅ ଦୁଷ୍ଟ ନା ଶାନ୍ତ?
ମୋ ପୁଅ ଏବେ ଆସ୍ତେ ଆସ୍ତେ ତାର ବାହାରିଲାଣି। ଆମର ସପିଙ୍ଗ କଣ ହେଇଛି ପୁରୀରେ ପୁରୀ କି ଯିବା ପାଇଁ? ମୁଁ କହିଲି ଆଜି ରାତିରେ ପୁରୀ ବାହାରୁଛି ଯେ କଣ ସବୁ କିଣିି କୁଣା କି ଆଣିଛନ୍ତି।
ଆ ରାତିରେ ମାନେ କୋଉଥିରେ ଟ୍ରେନରେ ଯିବ?
ଆଉ କଣ ମନା କଲ ଅନେଇଥା କଣ ଅନେଇଥା ଆଉ
ରିଲ୍ସ ପାଞ୍ଚ ଛଅ ଟା ଖଣ୍ଡ ଲାଇକ୍ ମାରିକି ରଖିଦେଇଥା କରିବୁ।
ଇଏ କହିଲେ ମୁ ମୋ ସ ଆଉ ଜଣେ ଇଏ ନାହିଁ ଏଥର କହିଲେ କହିଲେ ପୁଅ ସ
ହୁଁ ହୁଁ ହୁଁ ହୁଁ।
କଲେ ଗଲେ ତାକୁ ଏମତି କରିବି ହେଁ ଏମତି କରିବି ମୁଁ କହିଲି ମୁଁ କୁଆଡେ ଗଲି।
ମା ମା ର ଏବେ ଷ୍ଟଭ୍ ଏବେ ଛୁଆ।
ହଁ ପାଲୋ କହୁଛନ୍ତି ଗଲେ ମୋ ପୁଅକୁ ତାକୁ
ତମେ ତିନି ଜଣ ନା ଆଉ?
ନାଇଁ ଅପା ଆଉ ଭାଇ ବାହାରିଛନ୍ତି ଯିବା ପାଇଁ ଯେ ଭାଇ ତ ନାହାଁନ୍ତି କୁଆଡେ ପଳେଇଛନ୍ତି ମୁଁ ବାହାରିଲି କେତେ ଥର ଯିବି ବୋଲି ପ୍ୟାକିଂ କରିକି ସବୁ ରେଡି କରି ରହିଥିଲି ସକାଳେ ପାଇଲେ ମାନେ ରାତି ଯିବା ଯିବାର ଥିଲା ଆମର ସାଢେ ବାରଟା ଗୋଟେ ବେଳୁ କାରେ ଯାଇଥାନ୍ତୁ ଆଙ୍କ ସାଙ୍ଗକୁ ତାଙ୍କ ୱାଇଫ ଆଉ ଆମେ ଫ୍ୟାମିଲି ଆଉ ଏତିକି ଆଉ ସିଏ ଆଣିକି ଫୋନ କଲେ ଆଉ ଗାଡି ଭାଉଜ ଲଗଉଛି। ମୋ ପୁଅକୁ ହାତ ଉଠେଇବି ବୋଲି ହାତ ମାରିଦେଲି ଏତେ ଜ୍ୱର ଯେ ଛୁଆ ପୁରା କୁହୁରୁଚି ଗଲା ମୁଁ କହିଲି ଆଉ ଜର ହେଇଛି ଆଉ ଟିକେ କମିଯାଉ ମେଡିସିନି ଖୋଇଦେଲି ସକାଳୁ ନେଇଯିବା ସକାଳୁ ସବୁ ଠିକି ଠିକି ସେ ବାହାରିକି ଆସିଲା ଆମ ଘରେ ଆସିକି ପହଁଞ୍ଚିଛନ୍ତି ଏ ପୁଣି ଜର ପୁରେଇଦେଲା ଆଉ ଦି ତିନି ଥର ଯେମିତି ହେଲା ମୁଁ କହିଲି ଡୋରେ ଲାଗିନି ରାଗିକ ମୁଁ କହିଲ ଆଉ ଜାଗା ପାଖକୁ ଯିବିନି ତାପରେ ଇଏ ମତେ ତିନି ଦିନି ହେଲାଣି କହିଲେଣି ରଜ ମଝି ରଜ ଦିନ ଚାଲଯିବା, ଚାଲଯିବା। ମୁଁ କହିଲି ମୁଁ କହିଲି ତମେ ମତେ ଦିଥର ବାହାର କରିକି ଇଏ କରିନ ହେଲା। ସିଏ କାଲି ଆଇଲେ ଅଫିସ ରୁ ଆସିଲେ ଆସିକି ଦେଖିଲେ ପେନ୍ ସାର୍ଟା ଯେମିତି ପୁରା ହେଇନି ସକାଳ ପାଇଲେ ପୁରୀ ଯିବା ତମେ ଗୋଟେ ପେଣ୍ଟ, ସାର୍ଟ ପୁରେଇ ନ ସିଏ ତାଙ୍କର ନିଜେ ନିଜେ ତାଙ୍କର ତାଙ୍କ ପୁଅର ଚଏସ୍ କରିକି ପୁରେଇ ଦେଇଛନ୍ତି ମତେ କହୁଛନ୍ତି ତମେ କଉ ଶାଢୀ, ଫାଢି ନବ, ଡ୍ରେସ ନବ ପୁରଉ ନ ମୁଁ କହିଲି ମୁଁ ଯିବିନି, ମୁଁ କହିଲି ମତେ ଦି ଧର ପୁରେଚ ଇଏକଲ ମୁଁ ଆଉ ମନା କଲି ତାପରେ ଗୁରୁବାର ଆଜି ଖାଇବିନି
ହୁଁ, ହୁଁ।
ଗଲିନି ଆଉ ଆଜି ବାହାରିଛୁ ଯେ ଦେଖ ଟ୍ରେନ ରେ ଯିବୁ ଆଉ ଗାଡି ରେ ଯାଇ ହବନି ଛୁଆକୁ ନେଇକି।
ହୁଁ, ଟ୍ରେନରେ ପଳେଇବ ରୁମ୍ ନେଇଯିବ।
ହଁ ରୁମ୍ ନେଇଯିବୁ ଦି ଦିନି ବୁଲି ବୁଲାକି ଆସିବୁ ଆଉ। ହଁ ତମ ତମର ତ ବୁଲୁଚ ଭଲ ଆଉ କଣ?
ନାଇଁ ମ ଏଇ ପାଖରେ ବି ରହିିକିରି ଆମେ କାହିଁ ପୁରୀ ଯାଇପାରୁଛୁ। ତୁମେ ଗଲେ ତୁ ଗଲେ ରାତିରେ କଣ ଟ୍ରେନ ବି ଅଛି କି?
ହଁ, ରାତିରେ ଟ୍ରେନ୍ ଅଛି ନା।
ହୁଁ ହୁଁ।
ରାତି ଅଛି ଏଗାରାଟା ରେ ଗୋଟେ ସାଢେ ଚା ଆମେ ସାଢେ ଚାରିଟା ପାଞ୍ଚଟାରେ ଯୋଉଟା ଲାଗିବ ଢେଙ୍କାନାଳରେ ସେଇଟାରେ ଆମେ ଯିବୁ ନଅଟାରେ ପହଁଞ୍ଚିବୁ।
ହୁଁ, ହୁଁ।
ଆସୁନୁ ଯିବୁ ଆ ବୁଲିକି ଆସିବୁ।
ମୁଁ ତ ପାଖରେ ରହିକିରି ବି ମୋର ଡୋରି ଲାଗ
ଡୋରି ନ ଲାଗିଲେ କର୍ମ ଦିନରେ ଶୋଇଥିବୁ ଉଠିକି ଯିବୁ।
ହଁ ବା। ଠାକୁରଙ୍କ ଡୋରି ନ ଲାଗିଲେ ତୁ ଯାଇପାରିବୁନୁ।
ହଁ।
ଆଉ ରୋଷେଇ ବାସ ଷ୍ଟାର୍ଟ କଲୁଣି?
ନାଇଁ ଅପା କରିଚନ୍ତି ମୁଁ କରିନି ମୁଁ ମୋ ଘର ଭିତରେ ମୋବାଇଲ୍ ଟିକେ ଦେଖୁଥୁଲି। ଅପା ରୁଟିକି ଦାଲମା ଥିଲା ସିଏ କରୁଚନ୍ତି।
ହୁଁ ହୁଁ ପୁଅକୁ ଧରିକି ବସଚୁ?
ହଁ ପୁଅଟା ଖେଳୁଚି ତାର ର ବାବା ଟିଥା ଟି ଭି ଦେଖୁଚନ୍ତି, ମା ବଇଛନ୍ତି, ମୁଁ ରୁମରେ ଏଇ ମୋବାଇଲ୍ ଦେଖୁଥୁଲି ଆଉ କଣ କରିବି? ବୋରିଙ୍ଗ ଲାଗୁଚି କହନି। ନାଇଁ ନାଇଁ ଆଜି ଟିକେ କାଳେ ଉଠେଇଥିଲା କାଇଁ ଏଇନି ଏଇନା ଅଛି ଲଘୁଚାପଟା ଅଛି ପା।
ହଁ ବର୍ଷା ତ ଅଛି।
ହୁଁ ରାଜା ଆସେ। ଆମ କୁକୁରକୁ ଛାଡ଼ି ଦୋଉ ସେ ଗେଟ୍ ବାହାରେ ସେ ଗୋଟା ଭେରା ବୁଲିକି ଆସି ଗେଟ୍ ବାଡ଼େଇବ।
ତୁ ଗୋଟେ କୁକୁରଟେ ରଖିଚୁ?
ବଡ଼ କୁକୁର ଟେ ଇଏ କୁକୁର ଟା। ଏଇ ଗୁରା ହେଇ ଇଏ କୁ କୁକୁର ମ ହେରା କଁ କୁହନ୍ତି ଯୋଉ ଦେଶୀ କୁକୁର ନୁହେଁ।
ଫରେନ୍ କୁକୁର।
ହଁ, ହେଇରା କାଳିଆଟା।
ହୁଁ ହୁଁ।
ଆଁ କରିଦବ ଯଦି ଦୁନିଆଟାଙ୍କୁ ଖାଇଦବ ଏଡେ ବଡ଼ଟେ। ନାଇଁ ଫା ନୂଆଁ ଲ କାମୁଡ଼ା ନୁହେଁ। କାମୁଡ଼ା ଜମା ନୁହେଁ ଖାଲି ଲୋକ ଦେଖିଲେ ଭୁକିବ ଉପୁରୁକୁ ଡେଇଁବ।
ଉଁ ହୁଁ। ମତେ ଯଉ କୁକୁର ବି ହଉ ଦେଖିଲା ମାନେ ମତେ ଡର ଲାଗେ ଆମ ଆଜି ପର୍ଯ୍ୟନ୍ତ ବିଲେଇ ଏବେ ଯଦି ଘର ଭିତରେ ପସି ଆସଚି ମୁଁ ବିଲେଇଟାକୁ ତଡ଼ି ପାରୁନି ମୁଁ ସିଧା ଆମ ମୋ ରୁମ ଭିତରୁକୁ ଆସିକି କବାଟ ଦେଇ ଦଉଚି।
ଆମର ବାହାର ଲୋକ ଆସିଲେ ଆଗେ ପଚାରିବେ ତମ କୁକୁରକୁ ବାନ୍ଧିଚ ନାଁ ଆମେ ଯିବୁ ଆମର ଛାଡ଼ୁଚୁ ବାପା ତାକୁ ଛାଡି଼ଚି ଯିବ ବୋଲି ରାଜା। ହଁ ବାଡ଼େଇଲା କ ଗେଟ୍ ଯେ ଛାଡ଼ିଲି ସିଏ ଆଗେ ଲୋ କ ଦେଖୁଚନ୍ତି ତମ କୁକୁରକୁ ବାନ୍ଧିଚ ନାଁ ଏ ପଦା ମାନେ ଭିତରକୁ ଯିବୁ ଯଦି ନ ବନ୍ଧା ହେଇଥିବ ସେ ଭିତରେ କିଏ ପଶୁନାହାନ୍ତି।
ଏ ଆଉ କଣ? କାଲି କାଲି ଆମେ ରାସ୍ ତାରେ ଏମିତି ଗଲା ବେଳୁକୁ ଷଣ୍ଢ ତିନି ଚାରଟା ମାଡ଼ପିଟି ହଉଥୁଲେ ଷଣ୍ଢ ତିନି ଚାରଟା ମାଡ଼୍ ପିଟି ହେଇକିରି ପଳିଆଇଲେ ଡର ଲାଗିବନି କି ତାପରେ ତାପରେ ସବୁ ଲୋକ ଆମେ କଁ କଲୁ ନାଁ ଗୋ ଟେ ଜଣଙ୍କର ଘର ଥିଲାରେ ଘରର ଗୋଟେ ଗଳିଟେ। ହେଇ ଗଳି ଭିତରେ ଗାଡ଼ି ସବୁ ପୁରରେଇ ଦେଲୁ ଏ ମା ତାଙ୍କର ବୋଧେ ଗୋଟେ କୁ କୁର ଅଛି ଏମିତି ଭୁକିଲା ଯେ ତାଙ୍କ ଘରର ସବୁ ଲୋକ ସିଦା ବାହାରିକି ପଳିଆଇଲେ। କୁକୁରଟା ଭାଗ୍ୟ ଭଲ ଛାତ ଓପରେ ଥିଲା ଛାତ ଓପରେ ରହିକି ଭି ଏତେ ଜୋରରେ ଫୁକିଲା ଏଡ଼େ ଷଣ୍ଢକୁ ଡର ୟାଡ଼େ କୁକୁର ଭୁକାକୁ ଡର।
ହଁ।
ତାଙ୍କ ଘର ଲୋକ ଭାବୁଥୁବେ କଣ ଏତେ ଜୋରେ ଭୁକୁଚି ବୋଲି ସେମାନେ ଘର ଲୋକ ସବୁ ପୁରା ଉଠି ଆସଚନ୍ତି।
ଆମ ଘରେ ଚୋର ଆସିକି ନେଇକି ପଳେଇବ ଆମ ଆମ ରାଜା ପୁରା ରୁମ୍ ରେ ଶୋଇଥିବ ଏସିରେ। ମୋ ରୋମ ତ ସେ ଅନଉନୁ ମାନେ ଏମିତି ରାତିରେ ଦେଖିବ ମା ଯୋଉଠି ସେ ସେଇଠି। ହେଲା ଆମ ମା ଯୋଉ ଆମ ମା ହାତରେ କେବଳ ଖାଇବ ଆଉ କାହା ହାତରୁ ଖାଇବ ହାତରେ ଖାଇବ ପୁଣି ଭାତ ଡ଼ାଲି ଯାହା ଚିକେନ ଫିକେନ ଗୋଳେଇ ଗୋଳାକି ତାକୁ ଗୁଣ୍ଡା ଯେନି ଛୋଟ ଛଆଙ୍କୁ ଖୁଆନ୍ତି
ହୁଁ।
ଗୋଲ ଗୋଲ କରି ତା ଆସେ ଆଁ କରି ଆ ମାଆ ଗୋଟେ ଗୋଟେ ଗୁଣ୍ଡା ତା ପାଟିରେ ଦେବେ।
ମାନେ ପୁରା ଛୁଆ ଆଉ।
ହଁ ପୁରା ଛୁଆ ମାଆଙ୍କ ପାଖରେ ଗେଲ ହଉଛି କାମୁଡ଼ା କାମୁଡ଼ି କିଛି ନାହିଁ। ଆଉ ତାକୁ ଇଞ୍ଜେକ୍ସନ ବି ଦେ ହଁ ହଁ ସବୁ। ଆଉ ହ ଆମ ରୁମ୍ ଟା ଏସ୍
ଉଁ ହୁଁ। ନ ବାବା ହେଇଠି ନାଇଁ ଟେବୁଲ ଓପରେ ବସି ଖା। ହୁଁ ହୁଁ ତୋ ପୁଅକୁ ଖୁଏଇ ସାଇଲୁଣି?
ନା ହେରା ରାତିରେ ଖାଉନି ତ କିଛି ଠିଆ ଅବଶେ ଶୋଉଚି।
ଆ କେମତି କଣ ତାକୁ ଭୋକ ଲଗୁନି?
ନା ତାକୁ ମେଡ଼ିକାଲ ଦେଖେଇ ଦେଖେଇ ଲାଷ୍ଟେକୁ ଥକିଗଲିଣି, ଆଉ କଣ କରିବି? ତାକୁ ଏଇନା ଯାଉତିନି ତତେ ବାଡ଼ି ବିସ୍କୁଟ ଦିଟା ପାଣିରେ ବତରେଇକି ସିଧା ଥୋଇଦେଲି ଯଦି ଖାଇଲା ବେଳେ କିଏ ଗୋଟେ ଆଁ କରିବ ତା ମନ।
ନାଇଁ ତୁ କଣ କରିବୁ କହିଲୁ ତାକୁ ଧର ତୁ ଗୋଟା ଦିଟା ବେଳକୁ ଖୁଏଇବୁ ନା ଭାତ
ହୁଁ।
ତାପରେ ତାକୁ ପୁରା ଉପାସ ରଖେଇଦବୁ ମାନେ ଏମିତିକ ଟିକେ ବି ଆ ଆଜୁରୁ ବାଜୁରୁ କରି କିଛି ଦୋବୁନି। ପୁରା ଭୋକରେ ରହିବ ରହି ଆଜୁରୁ ବାଜୁରୁ କରି ଛୁଆ ଖାଇଲେ ମାନେ ତାଙ୍କ ଖାଦ୍ୟ କିଛି ଖାଇବେନି। ମାନେ ତୁ ଯିଏ ଦବ ବି ମନା କରିବୁ କ ତାକୁ ଆଜୁରୁ ବାଜୁରୁକୁ କିଛି ଦିଅନି ପୁରା ଭୋ କରେ ରହିବ ରହିବ ରହିବ ତାପରେ ହେଲେ ଟିକେ ଖାଇବ। ଏମ୍ପୁଅ ବି ହେତି ମଝରେ କରୁଥିଲା ଜମା କିଛି ଖାଇଲାନି ମୁଁ କଣ କଲିନା ହେନ୍ତି ତାକୁ ଅଧିକ ଟାଇମ୍ ଟିକେ ରଖିଦେଲି ଯାହା ହେଲା ସମସ୍ ତଙ୍କୁ ମଣିଷ ମାନେ ତ ଭୋକ ଲାଗିବ ନା।
ଏ ତୁ ଏକୁଟିଆ ବୋଲି ତୁ ଏକୁଟିଆ ବୋଲି ତାକୁ ଜଗିଦ ଲୁ ଆମର ତ ପରିବାର ଗୋଟେ ଯିଏ ଯାହା ଖାଇଲେ ତ ଯାହେଲେ ଛୁଆଟା ନା ନାଇଁ ସେ ହାତ ପତେଇବ କି ହାଁ କରିବ। ଆଉ ତୁ କଣ କରିବୁ ସେମିତି ହଉଛି ଆଉ।
ଆଉ ଏମତି ଆଉ ଛୁଆଙ୍କର କେଡ଼ିକିଟେ ପେଟ ଏଡ଼ିଟିକେ ପେଟ। କଣ ଆବୁରୁ ଚାବୁରୁ କି ଟିକେ ଖାଇଦେଲେ ତାଙ୍କର ପେଟ ପୁରିଲା ସଲା।
ହଁ ପାଣି ପିଉଚି ସଫିସିଏଣ୍ଟ ପାଣି ତାର।
ଉ ହୁଁ କିନ୍ତୁ ସେଥିରେ ଆଉ କଣ ଭଲସେ ଯାଉ ଚିକି ଯାହେଲେ ଏଇନା ଛୁଆ ମାନେ ଟିକେ ଭଲ ଭଲ ଖାଇବା ଖାଇବା କଥା ନା।
ସିଛି ଖାଉନି ସିଝା ସୁଜି ଟିକେ ଖା ଖାଆନ୍ତାନା ଆଉ ତୁ ଯାହା
କ୍ଷୀର ନାହିଁ? ଉଁ ହୁ।
ଆଉ ଏଇନା ଆସିବୁନି ତାଏଲେ ଗାଁକୁ ନା?
ନାଇଁ ଦେଖିଆ ରଥଯାତ୍ରା ବେଳକୁ ଯଦି ଯିବି ଯିବି ଆଉ।
ହଁ ହଁ।
ହଁ।
ହଁ କଣ କ।
ରଥଯାତ୍ରା ବେଳକୁ ଗଲେ ରଥଯାତ୍ରା ବେଳକୁୟାଙ୍କର ଦିନେ ଦି ଦିନ ଛୁକଟି ମିଳିବ। ରଥଯାତ୍ରା ଦିନ ତ ଛୁଟି, ତାପର ଟା। ହୁଁ ତୁ କୋଉଠିକି ମାର୍କେଟ କୁ ଯାଉ ନା ତମ ଗାଁ ରେ?
ହଁ। ନାଇଁ ଗାଁରେ ନାହିଁ ଜଗନ୍ନାଥ ମନ୍ଦିର।
ମାର୍କେଟ କୁ ଯାଉ ମୁଁ ଆର ବର୍ଷ ଆମେ ଯାଇଥିଲୁ ବାହୁଡା ଦିନ।
ହଁ ଆସିବୁ ଏଇଠି ମାରକେଟ୍।
ଥ ମାଆଙ୍କ ରଥ ବା
ହଁ କିନ୍ତୁ ମଜା ଲାଗେ ଡ୍ୟାନ୍ସ କରନ୍ତି। ଭଲ ଲାଗେନି ପୁରୀ ଭଳିଆ ଲାଗେନି।
ହୁଁ ହୁଁ ମୁ ଯାଇଥି ଥିଲି ଆର ବର୍ଷ ସବୁର ତ ଏଇ ମୁଁ ତ ଇଏ ରେ ଥିଲାବେଳେ ଦେଖୁଥିଲି, ନର୍ସିଂ କଲାବେଳେ ଆଉ ଏଇ ପୂର୍ବ ବର୍ଷ ଆମେ ଯାଇଥିଲୁ ବାହୁଡା ଦିନ ଯାଇଥିଲୁ।
ହଁ ହଁ। ହ
ଭଲ ଲାଗେ, ହଁ। ହଉ ତୁ ଯାଆ ତୁ କଣ କର ମୁଁ ରଖୁଛି ଆଉ, ହଉ।